ଓ।
ଓ।
ତମ ଆଡେ ବର୍ଷା ହୋଉଚି ନା।
ଏଁ ବର୍ଷା ରାତି ତିନିଟା ହୋଉଚି ବର୍ଷା ହୋଉଚି ନା। ଆଉ କୋରୁଚି ବର୍ଷା ମାନେ ପୁରା ପ୍ରବଳ ପ୍ରବଳଯୋରେ ବର୍ଷା। ଆଛା କରିଛି ମୁଁ ଗୋଟା ମନ ହେଲା ଖାଇବା ବୋଲି ବରା ଦିଟା ଯାଇକି ଖାଇ ଖାଇକି ଆଇନି। ଖାଇଥିନି ଚା ଟିକେ ପିଇଥିନି।
ଏଁ।
ଲା ମନହେଲା ଦିଟା ଖାଇଦେଲି ବରା ଦିଟା ଖାଇ ଗୋଟା ବଞ୍ଚିଥିବନି। ଗୋଟାବଣି ତିଞ୍ଚିଚି ଏଇ ଷ୍ଟାପଁଆରେ ପଠେଇବା କଥା ଏଇ କାଲି ନାଥ ବାବୁ ଆଉ ଇଏନିକା କହିଚି। ଏ ସବୁ କନ କନଫରେନ୍ସ କରି କଥା କରେଇଚି ଏନ୍ଜିଓଦରେ। ସେଇଟା ହେନେ ଆଉ ଯୋଉ ଆ ଆମର ଆମଟା ହେଇଯିବ। ହ୍ୟାଲୋ।
ହୁଁ। ଶୁବୁଚିପା।
ହଁ ମାନେ ସେଟା କଣ ଦେଖିଆ କଣ କେମିତି ହୋଉଚି। ରଞ୍ଜନ କୁ ସକାଳେ ଏ କଲ କରିଥିଲି ତା ଷ୍ଟାମ୍ପ ଟା ଗୋଟେ ଇଏ ରେ ଆମ ଇଏରେ ଗୋଟେ ଷ୍ଟାମ୍ପ ଟେ ତିଆରି ହବ ସେଇଟା ବାକି ଅଛି ଏଇ ଭଳିଆ ଆଉ।
ହୁଁ ହୁଁ।
ଚାରି ହଜାରେ ଇଏ ନବ ଇଏ ଉଁ।
ଏ ବର୍ଷା ତ ଯୋଉଚି ଗୋ ଗୋ ଏଠି କୁଆଡ଼େ କିଏ ଯାଇକି କଣ କାମ କରିବ ଏଇ ଥିରେ।
ବର୍ଷା ମାନେ ରାତି ତିନିଟାରୁ ହୋଉଚି ବାହାର କରିଦେଉନ ବର୍ଷା ଏଇ ଟିକେ ଏଇନା ପାଗ ଟିକିଏ ଶୁକିଲା ହେଇଚି ତମେ ନଥିଲ ତ କୋଉଠି ଅଛ କୋଉଠି?
ମୁଁ ସେ ଆମର ଗୋଟେ ଛତୁ ଘର ଅଛି ଆମ ଘର ପାଖରେ। ଫାଙ୍କା ଘରଟେ ମୁଁ ସେଇଠି ଜେନେ ଆସୁଥିଲୁ ମୁଁ କହିଲି ଦେଖିଆ କୁଆଡେ କଣ କରି କଲ୍ କରିଆ।
ଏଇ ଛତୁ ଚାଷ କରୁଚ ଛତୁ ଚାଷ?
ଛତୁ ଚାଷ ମୁଁ କରୁଚି କଣ କି ସେ ଗୋଟେ ଛତୁ ଘର ଗୋଟେ ନେଇଗଲି।
ହଁ।
ତା ଘରଟା ଗ୍ରାମ୍ ଦି ଲକ୍ଷ ଟଙ୍କା। ଆଉ ସିଏ ଗୋଟେ କଣ୍ଟ୍ରାକ୍ଟର ଆସିକି ତାର କରିଦେଲା ଆଉ। ତିରିଶ ରୁ କୋଡ଼ିଏ।
ହଁ।
ଆଉ ସେ କଣ ଘରଦ୍ୱାର କରିଦେଲା। କରିଦେଲା ପରେ ତାର ବିଲିଙ୍ଗ ଯାହା ପାଇଲା ତା ନେଇଗଲା ଦି ଲକ୍ଷ୍ୟ। ଆଉ ମୁଁ ଆଉ ଟିକେ କାନ୍ଥ ପାନ୍ଥ ଉଠେଇକି ତାକୁ ତଳଫଳ ମେଜିଆ ଫେଜିଆ କରିଦେନି ତାପରେ ଛତୁ କରିଥିଲି କିଛି ଦିନି। ଛତୁ ଯେ ସେ ଲାଭ ଏତେ ହେଲାନି।
ଆଚ୍ଛା।
ତାପରେ ଆମର ଏତେ ମାର୍କେଟ ସୁବିଧା ନାହିଁ ଆମ ଏପଟେ ଆଉ ତାକୁ ନେଇକି କୁଆଡ଼େ ବି ବିକିବା ପାଇଁ ଧର ଦଶ କିଲୋମିଟର କୋଉ ନଗଲେ କୁଆଡ଼େ ବିକିପାରିବୁନୁ।
ଆ ଇଆଡ଼େ ଦେନେ ମୁଁ ବିକ୍ରି ବ୍ୟବସ୍ଥା କରିଦେବି ନା ଆଉ। ତମେ ଦେଇ ପାରୁନ ବିକ୍ରି ବ୍ୟବସ୍ଥା କରିବି ମାନେ। ନାଙ୍ଘା ଖାଲି ମାଡ଼ ଗୋଳ ହେଇ ନେଇଯିବେ। କେ ଦେଇପାରିବନି ଛତୁ। ଆଁ।
ନା ମୁଁ ଆଉ କରୁନି ଏବେ। ସେତେବେଳେ କରୁଥିଲି ନା ଯେତେବେଳେ ଘରଟା ଦିଆ ହେଇଥିଲା ସେତେବେଳେ କରୁଥିଲି। ଆ ତାର ଥିଲା ସବୁ ନଳା ଫଳା ସବୁ ଥିଲା।
ଛତୁ, ବଟମ ଛତୁ ଏଇ ଯୋଉ କୁଟା ଛତୁରା ତିନିଶ ଟଙ୍କାରେ। ନି ନା କିଲୋ ତିନିଶ ଟଙ୍କାରେ ଯେ ଦେଇଦବ ମାନେ ଆ ମାଡ ଗୋଳ ହେଇକି ନେଇ ଯାଉଛନ୍ତି।
ହା ହା ହା ମୁଁ କରିଥିଲି କୋଡିଏ କିଲ ପନ୍ଦର କିଲ ଦଶ କିଲ ବାହାରେ।
ଆ କୋଡିଏ କିଲ ପନ୍ଦର କିଲୋ ମାନେ। ମାନେ ପାଖେ ଡେଲି ଛଅ ହଜାର ପାଞ୍ଚ ହଜାର ଆଉ।
ଆଉ ସେ ନେଇକି ଦେ ଲାଭ ହେଲାନି ବା ଖର୍ଚ୍ଚ ବହୁତ। ନଡ଼ା କିଣିବ ତାକୁ ପାଣିରେ ପକେଇବ। ଟାଙ୍କି ଫାଙ୍କି ମୋର ସବୁ ଅଛି। ବେଡ୍ ଫେଡ୍ ସବୁ ପକେଇ ଦେଇଥିନି। ସବୁ ଜିନିଷ ଆଭେଲେବୁଲ୍ ଥିଲା। କିନ୍ତୁ ଜିନିଷ ହଉଛି ଟିକେ ମାର୍କେଟିଂ ସୁବିଧା ହେଲାନି। ଯୋଗକୁ ହଇରାଣ ସେରା କରିବିନି। ଏ ଛତୁ ଚାଷ ଭଲ ଲାଭ ନା।
ବର୍ଷାରେ ମୁଁ ଟିକେ ଭାବିଥିଲି ଘର ଆଡେ ଯିବି ବୋଲି। ମୋ ବୋଉ ମୁଁ ମୋ ବୋଉ ତାର ସକାଳୁ କାନ ଫୁଲ ହଳେ ହଜେଇ ଦେଇଛି ତା ମନ ଦୁଃଖ।
କୋଉଠି ହଜେଇଲେ ସେ ଘରେ କୋଉଠି ହଜେଇଥିବେ ଆଉ। ସେ ଘରେ କଉଁଠି ହଜେଇଥିବେ।
ନାଁ ସିଏ କହୁଛି ସିଏ କାନ ଫୁଲ ନେଇକି ଯାଇଥିଲା ଗୋଟେ ମଙ୍ଗଳସୂତ୍ର କୋଉ ଦୋକାନୀ ପାଖୁରୁ ଆଣିଥିଲା। ସେ ଦୋକାନରେ ବୋଧେ ଛାଡିଦେଇଚି ମୋ କାନ ଫୁଲଟାକୁ ଛାଡିଦେଇକି ମଙ୍ଗଳସୂତ୍ର ଧରିକି ଆସିଲା ଆଉ।
ଏଇଆ ଜିନିଷ ଆଉ। ଆଉ ଦେଖିବା। ଆସୁନା ଆଡେ ଟିକେ କେତେବେଳେ ବୁଲି ବୁଲିକି। ହ୍ୟାଲୋ ଆଜ୍ଞା ବୁଲ।
କଣ କରିବ ଆଉ।
ରୁହନ୍ତୁ ଟିକେ ଲାଇନରେ ଟିକଟ ସେକେଣ୍ଡ ଖାଲି। ହ୍ୟାଲୋ। ହଁ ନା ମୁଁ ଏଇଆ ଏ ମୋ ପୁଅ ପ୍ରଶ୍ନ ପଚାରିବାକୁ ଆସିଥିଲା ମ। ଏ ତାର ପରୀକ୍ଷା ଛଅ ତାରି ଆଜି କେତ୍ ତାରିକି?
ଏ ଚାରି ନା ଚାରି ନା ପାଞ୍ଚ୍ କେଜାଣି
ପାଞ୍ଚ୍ ଆଜି ପାଞ୍ଚ୍ ନା କଣ?
ଆମ୍ ପୁଅ ଷଷ୍ଠ ପଢ଼ୁଛି ବା ଷଷ୍ଠ ପା।
ହଁ ସିକ୍ସ୍ ଷ୍ଟାଣ୍ଡାର୍ଡ୍ ଆଉ।
ଷ୍ଟାଣ୍ଡାର୍ଡ୍ ସିକ୍ସରେ ଆଉ।
ହୁଁ।
ମୋ ପୁଅ ଭଲ ଅଛି?
ପାଠ ବିଶେଷ ହୋଉନି ମାନେ ପାଠ ହୋଉଚି ମାନେ ବିଶେଷ ଗୋଟେ ଏକ୍ସିଲେଣ୍ଟ୍ ପାଠ ପଢନ୍ତା ନା ନାଇଣ୍ଟି ପର୍ସେଣ୍ଟ୍ ଓପରେ ରଖନ୍ତା ଆଉ ଗୋଟେ ପାଠ ପଢନ୍ତା। ଆ ଏଇ ସିକ୍ଟୀ ସେଭେଣ୍ଟୀ ଏଇଗୁରା ରେ କଣ ପାଠ ଆଉ କଣ
ଆଜିକାଲି ଯୋଉ ଭଳିଆ ଆଜିକାଲି ଯୋଉ ଭଳିଆ ମାର୍କେଟ କମ୍ପିଟେଟିଭ୍ ମାର୍କେଟ୍ ଆଇଲାଣି ଭଲ ଲ ମନେ ନ ରଖିନେ କଣ ହେଇ ପାରିବ କି।
ହଁ ଆଉ ପୁରା ଟପ୍ କୁ ନ କଲେ କିଏ ଆଉ କୋଉଠି ଆଉ ଜାଗା ମିଳିବନି।
ହୁଁ-ହୁ-ହୁ।
ଆଉ ତାପରେ ଆମ ଘର ବା ଏକୁଟିଆ ଆମ ଘରନୁ ଘରେ ଝିଅ ବୋଉଠୁ ଆରମ୍ଭ କରି ମୁଁ ଆଉ କାଲି ମୋ ପୁଅ କୋହୁଚି ଆରେ ବାବା ଆଉ ତମେ ଗୋଟେ ଆଇଫୋନ୍ ରେ ଆଣିକି ଆଣି ଧରୁନା। ମୁ ନାଇ ଆଈଫୋନ୍ କ ମାଇ ଆମ ପରିବାର ଟା ସାରା ସମତେ ଆଇ ଫୋନ ଧରୁଛନ୍ତି ଏକୁଟିଆ ତମେ ଏକୁଟିଆ ଧରୁନ ଆଇଫୋନ, ମୁ କଇନି କାହାର ଧରିତ କଇଲା ଯେତିକି ମୋ ଲିିବା ଆଣ୍ଟି ରୁବି ଆଣ୍ଟି ଏ ରିମା ଆଣ୍ଟି ଟୁବୁଲା ବଗୁଲ୍ଦା ଚଗୁଲ୍ଦା ସମତଙ୍କର ଆଉ ଜୋଜୁଆଗା ସମତଅର ଆଇଫୋନ୍ କାହାର ସିକ୍ଟିନ ପ୍ରୋ କାହାର ସେଭେଣ୍ଟିନ୍ କାହାର ଥାର୍ଟିନ୍ ପ୍ରୋ। ସମସ୍ତଙ୍କର ଆଇଫୋନ୍ ଏକୁଟିଆ ତମର ଗୋଟେ ଧରିଚେ ମୁକଇନି ସେ ଯୋ ଏଇ ଧନ୍ଦା ତତେ ମୁଣ୍ଡରେ ପରେଇଲା କିଏ? ତମେ ନନେ ମିନି ଆଇଫୋନ୍ ଟେ ଆଣୁନ ମୁଁ ଧରନ୍ତି କି।
ହେ ହେ ହେ।
କିନ୍ତୁ ପଇସା ନାହିଁ ଛୁଆ ଆଜିକାଲି କୋଉ ରେଟ୍ ରେ କଥା ହେଉଛନ୍ତି ଜାଣିଥା।
ଛୁଆ ଯେତିକି କରିଦେବେ ମୋବାଇଲ୍ ରେ ତମେ କରିପାରିବନେହିଁ।
ଆଁ?
ଛଆ ଯେତିକି କାମ ମୋବାଇଲ୍ ରେ କରିଦବେ ତମେ କରିପାରିବନି ପା।
ଏ ଭଗବାନ୍ କରିଦଉଛନ୍ତି ମାନେ ମୋଁ ମୁଁ ମୁଁ ହେଦିନ ଦେଖିକି ଆଶ୍ଚର୍ଯ୍ୟ। ମତେ ମୁଁ କଇନି କିରେ ଏଇ ଫଟୋ ଟା କୋଉଠୁ ପାଇଲୁ? ଦେଖିଲା ବେଳକୁ ମୁଁ ଏଇ ଫଟ ଦେଖୁ ନା ସିଏ ତାର ଘୋଡାରେ ଚଢିକି କୁଆଡେ ଗୋଟେ ଦୌଡୁଚି ଫଟୋ ର କରିଦେଇଚି ଏଡିିଟିଙ୍ଗ୍ କରି ଛାଡି ଦେଇେଇଚି। ଘୋଡରେ ଦୌଡୁଛି ଘୋଡାରେ ଶୁଇ ଏ ଯୋଉ ସୁଇମିଂ ପୁଲ୍ ରେ ପହଁରୁଚି ଏଇ ସବୁ କୋଉ ସେଇ ଏଇ ଆପ୍ ଫାପ୍ ରୁ କୋଉଠୁ ଲୋଡ କରିକି କଣ କରୁଛି। କରୁଛି ଆଉ ଆ ନହେନେ ଏରା ହେଲା କୋଉଠୁ।
ନାଁ ଏଆଇ ଏଆ ଏଆଇ ଆପ୍ ରୁ ହେଇଯିବ ଏଇନା।
ହଁ ଏଆଇ କରିଦେଉଛି, ଆୁଲୁ ସବୁ ଆଉ ଯୋଉ କଣ ଗୋଟେ କଣ ରଖିଛି କୋଉଟା ମନେକର ତା କହୁଉଛିି ମନକରେ ତା ଫେ ସହିତ ମୋଜିି ସହିତ ରୁପେ ସେ ଗୋଟେ ଜିମିନି କଣ ଗୋଟେ ଅଛି? କୋଉ ଜିମିନି ପଚାରିକି ତା ସବୁ ସେଟିଂ କରିଦଉଛି ସବୁ ଆଉ। ଯେମି
ଜିମିନି ଆପ୍।
ଦେଇକି ସେ ଜିମିନି ତାକୁ ସାହାଯ୍ୟ କରିଦଉଛି ଆଉ। ଜିମିନି ଗୋଟେ କମି ଚ କମ୍ପ୍ୟୁଟର ମୋବାଇଲ ଭିତରେ ବୁଝିଲେ କି?
ହଁ ଅସି ଯେ ମିିଲ ହଁ, ଗୋଟେ ଜିମିନି ଅଛି। ଏଟ ତାକୁ ପଚାରିଲେ ସେ ଆନସର ଦେଇଦେବ।
ଆଉ ମୁଁ ଯୋଉଗୁରା, ଯୋଉଗୁରା ଆମ ବାହାଘର ସବୁ କେ ରିଙ୍ଗ ସେରିମନିରେ ଯୋଉଗୁରା, ଯୋଉଗୁରା ଫଟୋ ଉଠଉଥିଲି, ସେ ସେଇଗୁରାକୁ ପୁରା କରିଦେଇଛି, ଏ ଏଡିଟର ଫେଲ ମାରିବେ ଆଉ।
ହୁଁ, ହୁଁ
ହଁ, ପରା। ଆମ ଭାଇ ତ ଏଡିଟର ନା, ବୋଧେ ତା ଗୁଣ୍ଡ ନେଇ ଆଇଲା ବୋଧେ ଆଉ।
ହ
ମୋ ଭାଇର ଆ ମାନେ କଣ ମୋ ଆମ ଘରଟା ସାରା ସତକଥା ସାରେ ଆମ ଘରଟା, ଘରଟା ସାରେ ହୁଁ, ବୁଝିଲି କି ଆଜ୍ଞା। ପୁରା ଗୋଟା ସାରା ଚାକି ଚାକି ଦିଆ ସମସ୍ତେ ବୁଝିଲେ କି? ହାଲୋ
ହଁ
ଆମ ଘରଟା ସାରା ଚାକିରିଆ ସବୁ। ଏକୁଟିଆ ମତେ ଛାଡିକି। ଆମ ମାନେ ମୁଁ ଆମ ଭାଇ ବୋହୁ ଯିଏ ସିଏ ଡାକ୍ତର। ପ୍ରାୟ ସବୁ, ସବୁ, ସବୁ ଚାକିରିଆ ମାନେ ସିଏ ଆଉ କେହି ବାହା ହଉନାହାନ୍ତି, ମିଶେସ ବି ଯିଏ ଚାକିରିଆ ନ ହେଇଥିବ ବାହା ହଉନାହାନ୍ତି। ଆଉ ଇଏ ସବୁ ଚାକିରିଆ, ଚାକିରି କଲେ ପରମାନେଟ ଚାକିରି ଆଉ ଚାକିରିଆ ଝିଅ ହିସାବର ମାଟ୍ରିମନି ରୁ ଦେଖି ସିଲେଟ କରିଦେଲେ। ଆମର ଖାଲି ବାହାଘର କରିଦଉଛନ୍ତି ଆଉ କଣ। ଖୋଜା ଖୋଜି ନାହିଁ, ଏଇ ଯୋଉ ମଧ୍ୟସ୍ଥି ହେଇ ଗୁଆ, ଆଉ ଖୋଜା ଖୋଜି ନାହିଁ।
ଏଇ ସଡୁ ପୁଅଟାର ବାହାଘର ଖୋଜା ହଉଛି, ଝିଅ ଟେ ମିଳୁନି। ଭଲ ଝିଅଟା ପାଇଲେ ଆଉ, ଆଜି ଆସିବ। ରଇବାରେ, ରବିବାର ଦିନ ଯଦି ଇଆଡେ ବୁଧୁବାରେ ପଳେଇ ଆସିବ। ଆଉ, ଆପଣ ଏରିଆରେ ତ ବା ଝିଅଣେ ଝିଅ ଆଣ ଝିଅ ଆଣ ହଉଛି ଆଉ, ଭୋଜି ଖାଇ ଦେଇ ଦେଇେଇ ଯିବ ମନ୍ଦିରରେ ଆଉ।
ଏବ ଯ ଯାଇ ଯଅ ବା
ଆ ପଳାଇ ଆସିବ ମନ୍ଦିରକୁ, ପଳେଇ ଆସିବ। ଦେଖ
ସେ ଗାଁା ସୋ ସେ ତାଙ୍କଳ ତାଙ୍କ ଘର ପରେ ଆଗରୁ ଆମ ଘର ଥିଲା। ସେ ଯୋଉ ହ ହୁଁ, ତାପରେ ଆମର ପଳାଇ ଆସିଲୁ ମଝିପାଳକୁ ଆଉ।
ଆଉ ସଣ୍ଡେ ପଳେଇଆସ, ସମସ୍ତେ ପରିବାର ସାରା। ସମସ୍ତେ ବହୁତ ଦିନ ହେଲା ଦେଖା ବାର୍ତ୍ତା ହେଇନି, ଆଉ ମୋ ବାପା କହୁଛନ୍ତି କଣ ମ କୁଆଡେ ଗଲେ ସବୁ କାଆର ଆଉ ଦେଖା ବାର୍ତା ନାହିଁ ସବୁ କଁ। ମୋର ଶସ୍ତା ଅଛି କି ନାହିଁ ଭଲମନ୍ଦ ଏ କଁ ପଚାରୁଥିବୁ ନା କଣ। ଚିନା ଅଛି ଖାଲି ଟାଇମ୍ ଆସିଲେ ହବ ଆଜ୍ଞା।
ଆ ସିଏ ଗୋଟେ ତା ଭାବୁଥିବେ କଣ ଗୋଟେ କରୁଚନ୍ତି ଭଲ କରିବେ ସମେତେ କରିବେ ରୋଜଗାର ଭଲ ମନ୍ଦ ଏ ସଂସ୍ଥା କିନ୍ତୁ ଏମିତି। ଦୁର୍ବଳ ହେଇକି ଯାଇ ଯାଉଛି ଏୟା ଆଉ। ଏୟା ଜିନିଷ। ଆଉ ଭାବିଥିନି ଆଜି ଘରକୁ ଯିମି ଆଉ ବର୍ଷା ହଉଚି କଣ ଘରକୁ ଯିମି। ଘରକୁ ଟିକେ ଯାଇଥାନ୍ତି ଯାଇନି ଦି ତିନି ଦିନି ହେଲାଣି ବା ଗଲା ସୋମବାର ଗୁରୁବାରେ ଗୁର ଶୁକ୍ର ଶନି ଆଜି ହେଲା ରବି ଗୁର ଶୁକ୍ର ଶନି ରବି ଆଉ କଁ ଖାଲି ଗୁରୁବାର ଦିନ ହାଟ ସଉଦା ଆଣିବାକୁ ଯିମି। ଏଇନା ଇଲେକ୍ଟ୍ରି ବିଲ୍ ଟା ଆସିଚି ବାରଶହ ଟଙ୍କା ଇଲେକ୍ଟ୍ରି ବିଲ୍ ବାରଶହ ଟଙ୍କା ଇଲେକ୍ଟ୍ରି ବିଲ୍। କାଲି ଆସିକି ଦେଇ ଯାଇଚି ଇଲେକ୍ଟ୍ରି ବାଲା ମେସେଜ୍ ପଳେଇ ଆସିଚି। କ୍ରେଡିଟି କାର୍ଡ ବିଲି ପଳେଇ ଆସିଚ ଅଡତିରିଶହ ଟଙ୍କା ସଉଦା କର ପଇସା ଯାହା ଯାହା କିଣିିଥିନି ରଜରେ ଆଉ ପଇସା ସଟ୍ ହେଲା ବୋଲି ପୁଣିି କହିନି ଦିଅ କ୍ରେଡିଟ୍ କାର୍ଡ଼ରୁ କିଣ ପଛରେ ସୁଜିବା ଆଉ। ଏ ମେସେଜ୍ ଆଇଲାଣି ଆଠ ତାରିଖ ଦିନ ସୁଝ ଅଡତିରିଶହ ଟଙ୍କା।
କଁ କରିବ ହଁ ବା।
ଅଡତିରିଶହ ଟଙ୍କା ନସୁଝିନେ ପୁଣି ତା ଡେଲି ସୁଦ ଡେଲି ସୁଦ।
ଏୟା ଆଉ।
ହଉ।